ହେଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ ହୁଁ ହ୍ୟାଲୋ।
ହ୍ୟାଲୋ।
ମ୍ୟାମ କୁହନ୍ତୁ ଶୁଭୁଛି।
ସାର୍ ଶୁଭୁଛି ନା ଶୁଭୁନି ଆଜ୍ଞା କୁହନ୍ତୁ। ଏପଟେ ନେଟୱର୍କ ପ୍ରୋବ୍ଲେମ ହଉଛି ନା ତ-ଅ-ଅ-ଅ କିଛି ନାହିଁ। କିଛି ନାଇଁ ଏମିତି ବାସ କଥା ହଉଛି। ଟାସ୍କ ଗୁରା ପୁରା କରୁଛି।
ଆଜ୍ଞା,
ଆଜ୍ଞା,
ଆପଣ?
ଆଜ୍ଞା ମୁଁ ଏଇ ଟିକେ ବୁଲିବା ପାଇଁ ଆସିଥିଲି। ଆରେ ମୁଁ
ହଁ,
ଆଜ୍ଞା, ଆପଣ ବୁଲାବୁଲି କରୁନାହାନ୍ତି?
ନାଁ ମୁଁ ସାଙ୍ଗ ନାହାନ୍ତି ତ ମାନେ ଯୋଉ ସାଙ୍ଗଗୁରା ଅଛନ୍ତି ତାଙ୍କ ଘରେ ସିଏ।
ଆଜ୍ଞା ଆପଣଙ୍କ ଘରପାଖରେ କେହି ସାଙ୍ଗ ନାହାନ୍ତି ଆପଣଙ୍କର?
ସାଙ୍ଗ ମାନେ ମୋଠୁ-ଉ-ଉ ମୋଠୁ ବୟସରେ ଗୋଟେ ବର୍ଷ ବଡ ହେବେ। ସେ କୁଆଡେ ଡାକିଲେ ବି କୁଆଡେ ଯିବେନି ତ କାହିଁ ଡାକିବୁ। କିନ୍ତୁ ମୋ ସାଙ୍ଗ ଯିଏ ସେ ମାନେ ଟିକେ ଦୂରରେ ନା ଯେତେବେଳେ ସାଙ୍ଗ ମାନେ କଥାବାର୍ତ୍ତା ହେଇଥିବୁ ଆଜି ବୁଲିଯିବା ଇଆଡେ। ତ ସାଙ୍ଗ ହେଇକି ଯାଉ।
ଆଜ୍ଞା ଆଜ୍ଞା,
କିନ୍ତୁ ଆଗୁଆ ପ୍ଲାନିଂ କରିବାକୁ ପଡିବ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା। ଯୁଆଡେ ଯାଇତେ ପଡିବ ଆଗରୁ ଟିକେ ପ୍ଲାନ କରିତେ ପଡିବ।
ହଁ,
ଆଜ୍ଞା,
ତୁମେ ଯୁଆଡେ ଯାଉଛ ଯାଅ ସନ୍ଧ୍ୟା ଛଅଟା ହେଲା ମାନେ ଘରେ ଆସିକି ପହଞ୍ଚ।
ଆଜ୍ଞା,
ହ,
ଆଉ ଆଜ୍ଞା ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ମା, ମୁଁ, ଝିଅ, ନାନା।
ଆଜ୍ଞା, ଆଉ ଆଜ୍ଞା ପୂଜା ପର୍ବ କଣ ଆପଣଙ୍କ ଆଡେ ହୁଏ ଟିକେ ଭଲସେ କୁହନ୍ତୁ।
ଆମ ଆଡେ-ଏ-ଏ-ଏ ସେମିତି ପ୍ରାୟ ସେମିତି କିଛି ପ୍ରାୟ ଭଲ ହୁଏନି ତ ମାନେ ଛୋଟ ଗାଁ ଟା ଯେହେତୁ। ତ ଲୋକ ବି ବେ ଶୀ ନାହାନ୍ତି ଆମ ଗାଁ ରେ ତ ସେଥିପାଇଁ କିଛି ଭଲ ହୁଏନି। କିନ୍ତୁ ଗଣେଶ ପୂଜା ଟା ସେମିତି ମୋ ହିସାବରେ ଭଲ ହୁଏ।
ଆଜ୍ଞା ଆଜ୍ଞା। ଆଉ ପାଖା, ଆଉ ଆପଣଙ୍କ ଗାଁ ପାଖା ପାଖି ଏଥିରେ କିଛି-ଇ-ଇ-ଇ-ଇ ମାନେ ଭଲ ସେମିତି ପୂଜା ବୁଜା ହୁଏନି ପୂଜା ପର୍ବ।
ମୁଁ ଯାଏନି କୁଆଡେ।
ଆଜ୍ଞା,
ମାନେ ବେଶୀ ବୁଲି ଯାଏନି ମାନେ ସାଙ୍ଗସାଥି ସିନା କିଏ ବାହାରିଲେ ଯିବି କଣ ଏକା ଯିବି କି ଆଉ। ତ ହଉଛି ସାଙ୍ଗସାଥି ବାହାରିଲେ ମାନେ ଇଚ୍ଛା ହେଲେ ନା ଭାଇ ନାହାନ୍ତି ଆମେ ହେଲା ତିନି ଭଉଣୀ।
ଓ ଆଉ ଆଜ୍ଞା ରାକ୍ଷୀ ପୂର୍ଣ୍ଣିମା ତାହଲେ ଆପଣ କେମିତି ପାଳନ କରନ୍ତି ନା କିଛି କରନ୍ତିନି?
ନା ନା ରାକ୍ଷୀପୂର୍ଣିମା ଯେହେତୁ ବଡା ବାପାଙ୍କର ପୁଅ ଅଛି। ତ ଯାହାହେଲେ ଭାଇ ନିଜ ଭାଇ ନହେଲେ ସିଏ ତ ନିଜ ଭାଇ ମାନେ ଭାଇ ଭଳିଆ ନା ମାନେ ଯାହା ହେଲେ ବି ତ ଭାଇ। ବଡାଆପା ପୁଅ ଯିଏ ନିଜ ଭାଇ। ତ ତାକୁ ବି ତା କୁ ରାକ୍ଷୀ ବାନ୍ଧୁ। ମୋ ପିଇସି ପୁଅ ବି ତାଙ୍କୁ ରାକ୍ଷୀ ବାନ୍ଧୁ। କିନ୍ତୁ ନିଜ ଭାଇ ଆଉ ଅନ୍ୟ ଜଣ ଅନ୍ୟ ଜଣଙ୍କ ପୁଅ କଣ ତଫାତ୍ କି?
ନାଇଁ ନାଇଁ ସେମତି କିଛି ନାଇଁ ଭାଇ।
ହଁ ମା ନା ନା ଭାଇ ସମସ୍ତଙ୍କ ଯେ କିନ୍ତୁ ନିଜ ଭାଇ କିନ୍ତୁ ନିଜ ଭାଇ ଯେମିତି ମାନେ ସ୍ନେହ ଦିଏ କିନ୍ତୁ ପର ଭାଇ ସେମିତି ସ୍ନେହ ଦିଏନି ନା ତା ନିଜ ଭଉଣୀକୁ ଦିଏ। ତ ସେଥିପାଇଁ ଟିକେ ରାକ୍ଷୀ ପାଇଁ ଟିକେ ଭଲ ଲାଗେନି ଟିକେ ଦୁଃଖ ଲାଗେ।
ଆଜ୍ଞା ଆଜ୍ଞା।
ହଁ ଆପଣଙ୍କର ଭଉଣୀ ଭାଇ ଭଉଣୀ କେତେଜଣ?
ଆଜ୍ଞା ମୋର ଜଣେ ଭାଇ ଭଉଣୀ ନାହାନ୍ତି।
ଆଚ୍ଛା ଆପଣଙ୍କ ରାକ୍ଷୀ କେତେବେଳ ବାଢୁ ବାନ୍ଧୁଛି?
ଆଜ୍ଞା ମୋର ଜଣେ କାକା ମାନେ ସାନ ଦାଦା ଅଛନ୍ତି।
ହଁ।
ଆଜ୍ଞା ତାଙ୍କର ଗୋଟେ ପୁଅ ଗୋଟେ ଝିଅ ଅଛନ୍ତି ତ ସେଇ ଯୋଉ ଭଉଣୀ ହବ ସିଏ ବାନ୍ଧୁଛି ମୋ ହାତରେ ରାକ୍ଷୀ।
ଆଛା କଣ ଦିଅନ୍ତି ତାକୁ ନା କିଛି ଦିଅନ୍ତିନି?
ଆଜ୍ଞା ମୁଁ ତ ଏବେ କିଛି ରୋଜଗାର କରିନି ମା ଯାହା ଦିଅନ୍ତି ମାନେ
ଓହୋ କିନ୍ତୁ ମୁଁ ଯୋଉ ଭାଇକି ରାଖି ବାନ୍ଧେ ମତେ ମାନେ ସିଏ ତ କିଛି ମାନେ ମୋ ସହିତ ସିଏ ତ ପଢୁଛି ନା ତ ତା ତ କିଛି ରୋଜଗାର ନାହିଁ। ତ ସେ ରାକ୍ଷୀ ବାନ୍ଧିବୁ ରାକ୍ଷୀ ବାନ୍ଧି ସାରିଲା ପରେ ତାକୁ ଜୁହାର ଯୋଉ ହୁଅନ୍ତିନି? ମାନେ ଯେହେତୁ ବଡ ତ ଜାହଲେ ଜୁହାର ହବୁ ନା ଜୁହାର ହେବି ମନେ ମାରିବୁ ବିଧା ହଉ ଜୋର ବିଧା ମାରିବ ଗୋଟେ କଏ ଏଟା ହେଲା ତୋ ପାଉଣା। ରାକ୍ଷୀ ବାନ୍ଧିବା ପାଉଣା ନେ ବିଧା।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ସେମିତି କୁହନ୍ତିନି ଏଇ ଆରଥରକୁ ବାନ୍ଧିଲେ ମୁଁ ଆଉ ରାକ୍ଷୀ ବାନ୍ଧିବିନି ସେମିତି କିଛି କୁହନ୍ତିନି?
କାନ୍ଦେ ବେଳେ ବଳେ କିନ୍ତୁ ରାକ୍ଷୀପୂର୍ଣିମା ଯେହେତୁ ତାକୁ ତ କିଛି କହିହେବନି କାନ୍ଦିବି। ତାପରେ ବି ମତେ ମାନେ ବିଧା ମାରିଦବ ନା ପୁଣି ଯିବ ଚକଲେଟ ଆଣିକି ଦବ।
ଆଜ୍ଞା।
ଚକଲେଟ ହଉ ମାନେ ଆମ ଆମେ ଦେଖ ଆମେ ତିନି ଭଉଣୀ। ତାପରେ ତା ଭଉଣୀ ଦିଟା ବି ଅଛନ୍ତି ତ ସେ ସମସ୍ତଙ୍କୁ ତ ପଇସା ଦବା ସମ୍ଭବ ନୁହଁ। ସେ ନିଜେ ରୋଜଗାର କରିନି ତ ସେଥିପାଇଁ ହଉଛି ସେ ଏଇ ଚ ସେଠୁ ଗୋଟେ ଗୋଟେ ଆଣିକି କିଟ କାଟ ହଉ କି ଡେରି ମିଲ୍କ ହଉ କି ମଞ୍ଚ୍ ହଉ ତା ହିସାବରେ ସେ ଆଣିକି ଦେଇଦିଏ ଆଉ।
ଆଜ୍ଞା। ଆଜ୍ଞା।
ଆଉ ଆପଣଙ୍କ ଆଡେ କଣ ଭଲ ହୁଏ?
ଆଜ୍ଞା, ଆମ ଆଡ଼େ କିଛି ନାହିଁ ଭାଲୁକୁଣୀ ଜାଣିଛନ୍ତି? ଖୁଦୁରୁକୁଣୀ, ଖୁଦୁରୁକୁଣୀ।
କଣ
ଆଜ୍ଞା, ଖୁଦୁରୁକୁଣୀ ଭଲରେ ହୁଏ।
ହୁଁ।
ଆଜ୍ଞା, ଆଉ ଲକ୍ଷ୍ମୀ ପୂଜା ବହୁତ ବଡ଼ ଆକାରରେ ହୁଏ। ଆଜ୍ଞା, ଲକ୍ଷ୍ମୀ ପୂଜା ପାଞ୍ଚ ଦିନ ଧରିକି ହୁଏ।
ହଁ।
ଆଜ୍ଞା, ମାନେ ତିନି ଦିନ ହୁଏ ଗୋଟ ଗୋଟେ ଜାଗାରେ ଆମ ଆଡ଼େ କିନ୍ତୁ ପାଞ୍ଚ ଦିନ କରନ୍ତି, ସାତ ଦିନ ବି କରନ୍ତି।
ହଁ ଆମ ଗାଁରେ କଣ କହିଲ ଯୋଦିନ ଲାଷ୍ଟ ସେଇଦିନ ଖାଇବାକୁ ଦିଅନ୍ତି।
ଆଜ୍ଞା, ଆଜ୍ଞା, ଆମ ଆଡ଼େ ବି ସେମିତି। ଆମର ବି ଖାଇତେ ଦିଅନ୍ତି ଆଜ୍ଞ ଭୋଜି ମାନ ଭୋଜି ଟାଇପ ର ଗୋଟେ ହୁଏ।
ହଁ ଭୋଜି ଟାଇପ ନାଇଁ ଭୋଜି ହିଁ ପ୍ରସାଦ।
ଆଜ୍ଞା। ଆଜ୍ଞା, ସେ ସେଥିରେ ସବୁ ମାନେ ଯେମିତିକି ଅରୁଆ ଅନ୍ନ ଯେମିତି ଖିଚିଡି, ଡାଲମା, ଆଜ୍ଞା ସେଇରା ସବୁ।
କିନ୍ତୁ ଯୋଉ ମାଁ ମାଆଙ୍କର ଲାଗି ହେଲା ପରେ ମାନେ ଯୋଉ ଯେତେ ଦିନ ରହିବେ ମାଁ ଗାଁ ରେ ଯୋଉ ଖରା ବେଳେ ଯୋଉ ଏଟା ଗୋଟେ ଯୋଉ ଲଗାନ୍ତିନି ନା ଭୋଗ ହଁ, ହଁ ଲଗେଇକି ମାନେ ସମସ୍ତଙ୍କୁ ଭୋଗ ହଁ, ହଁ ମାନେ ଭୋଗ ହିସାବରେ ମାନେ ଭୋଗ ଦିଅନ୍ତି ନା ବାର ଯାହାେଲେ ବି କିଛି ଦିନ ବାଣ୍ଟିବେ ତ ଆମେ ସେ ଭୋଗ ଖାଇବ ଆମେ ସ୍କୁଲୁରୁ ପଳେଇ ଆସୁ।
ଆଜ୍ଞା, ଆଜ୍ଞା ସେଟା ଯେହେତୁ ସମସ୍ତେ ଗୋଟେ ବନେଇକି ଦିଅନ୍ତି ତ ମିଶେଇକି ଯେତେବେଳେ ହୁଏ ମାଁ ଙ୍କ ପାଖରେ ଭୋଗ ଲାଗେ ଦେଖିବେ ତାର ସ୍ୱାଦ କେତେ ବହୁତ ବଢ଼ିଆ।
ହଁ ହଁ ଆମେ ସ୍କୁଲ ଗଲା ବେଳୁ ଦିଅନ୍ତି ମାଁଙ୍କଠେ ଯୋଉ ମାନେ ସକାଳେ ଯୋଉ ପୂଜା ହୁଏ। ସେଇଟା ଦିଅନ୍ତି ଭୋଗ ସେଇ ଭୋଗ ଦିଅନ୍ତି ଖାଇକି ଯିବୁ ଠିଆ ହେଇଥିବୁ ଖାଇକି ଯିବୁ। ତାପରେ ହଉଛି ମାନେ ଯୋଉ ବାରଟା ଗୋଟେ ବେଳେ ଦିଅନ୍ତି ନା ଯେତେବେଳେ ମାନେ ଖାଇ ମଧ୍ୟାହ୍ନ ଭୋଜନ ଟାଇମ ହେଇଥାଏ। ତ ଆମେ ପାଚେରି ଡେଇଁକି ପଳେଇ ଆସୁ ଖାଇବାକୁ।
ଆଜ୍ଞା, ମୁଁ ତ ଏବେ ଆଉ ସେ ଭୋଗ ଖାଇତେ ପାଉନି ମାନେ ଗାଁ ରେ ହୁଏ। ମୁଁ ଯାଏ କିନ୍ତୁ ମୁଁ ତ ଯେହେତୁ ଡିପ୍ଲୋମା କରୁଥିଲି ବାହରେ ରହୁଥିଲି କେଉଁଝରରେ।
ହଁ।
ଆଜ୍ଞା ତ ସେ ଭୋଗ ଆଉ ଖାଇତେ ତିନି ବର୍ଷ ହେଲା ମିଳିନି ମାନେ ପୂଜା ବେଳକୁ ମୁଁ ଆସିପାରେନି। କେତେବେଳେ ଏକ୍ସଜାମ୍ ପଡ଼ିଯାଏ ଆଜ୍ଞା କେତେବେଳେ ନହେଲେ ଯଦି ପଡ଼ିଗଲା ଆଉ କଣ ତ ସେମିତି ସେଠି ରହିଯାଏ କିନ୍ତୁ ଆଗରୁ ଯେତେବେଳେ ଘରେ ଥିଲି ମୁଁ ଯେତେବେଳେ ପଢୁ ସ୍କୁଲ ମାଆ କଣ କରନ୍ତି ସିଏ ଗୋଟେ ମାନେ ତାଟିଆ ଧରିକି ଯଆନ୍ତି ସେ ମାଗିକି ଆଣିଦିଅନ୍ତି ଯେ ମୋ ପୁଅ ଖାଇବ ଆଜ୍ଞା।
କିନ୍ତୁ ଆମେ କହିଦେଇକି ଯାଇଥାଉ। ଆମେ ଆସିବାକୁ ରଖିଥିବେ ସେମାନେେ ଆମ ପାଇଁ ଗୋଟେ ମାନେ ଚଉପତି ହଉ ରଖିଥିବେ। ନହେଲେ ସେମାନେ ବେଳେ ବେଳେ ନେଇକି ବି ଯାଆନ୍ତି ଆମେ ମାନେ ବହୁତ ଛୁଆ ଥାଉ ନା ଜାଣିଛନ୍ତି ଛୁଆ ମାନ ଯୋଉ ଭଳିଆ କହିବେ ତ ପାଇଛନ୍ତି ଯାହା ଦେବାକୁ ପଡ଼ିବ ନା ପ୍ରସାଦକୁ ମାଗିକି ଖାଆନ୍ତି। ଆମକୁ ସେ ଯାଆନ୍ତି ଦେଇକି ବି ଆସନ୍ତି।
ଆଜ୍ଞା ଆଉ ଆଜ୍ଞା, ଆପଣଙ୍କ ଆଡ଼େ ଦୁର୍ଗା ପୂଜା, କାଳୀ ପୂଜା ସେମିତି କିଛି ହୁଏନି?
ନା ଦୁର୍ଗା ପୂଜା ଆମ ଗାଁ ରେ ହୁଏନି। କାଳୀପୂଜା ଆମ ଗାଁରେ ବି ହୁଏନି ମାନେ ଯଦି ଛୋଟ କହୁଛି ଛୋଟ ଗାଁଟା ଆମର। ବେଶୀ ଲୋକ ନାହାନ୍ତି ତ ସେଥିପାଇଁ ହୁଏନି ଭୁବନରେ ହୁଏ। ଭୁବନରେ ଆଉ ହଉଛି ମୁଁ ଆମ ଗାଁ ପାଖରେ ଆଉ ଗୋଟେ ଗାଁ ଅଛି ସେଠି ହୁଏ ସେଠି ଭଲ ହ ଆମେ ଖାଲି ବାସ ଯାଉ ଦେଖି ଦେଇକି ପଳେଇ ଆସୁ ଆଉ।
ଆଜ୍ଞା, ଆଜ୍ଞା, ଆମ ଆଡ଼େ ଦୁର୍ଗା ପୂଜା ସେମତି ହୁଏ ପାଖରେ ଆମ ଗାଁ ପାଖରେ ବି ଗୋଟେ ଗାଁ ଅଛି ସେଠି ବି ଦୁର୍ଗା ପୂଜା ହୁଏ। ସେଠି ହୁଏ ତାପରେ ଆଉ ଗୋଟେ ସେଠି ଗାଁ ସେଠି ହୁଏ ସେଠି ଯୋଉ ବଳଦ ଯାତ୍ରା ଦେଖିଛନ୍ତି ଆପଣ
ବଳଦ ଯାତ୍ରା
ଆଜ୍ଞା
ବଳଯାତ୍ରା ବୋଲି ଯୋଉ ଅ ହଁ ଭୁବନ ବା ବଳିଯାତ୍ରା ପାଇଁ ପ୍ରସିଦ୍ଧ ଭୁବନ
ଆଜ୍ଞା ଆଜ୍ଞା ଆଜ୍ଞା ସେଇ ଯଉ ସେ ଯୋଉ ତ ଆଜ୍ଞା ବଳଦ ଯୋଉ ସଜେଇଥିବେ ଆପଣ ଦେଖିଛନ୍ତି କେତେ ସୁନ୍ଦର ଲାଗେ
ହଁ ହଁ ହଁ ଭୁବନ ଛୁଆ ଯେହେତୁ ଭୁବନ ଦେଖିବେନି
ଆଜ୍ଞା ଭୁବନେ ତ ମୁଁ ଯାଇନି କେବେ ଦଶହରାରେ କିନ୍ତୁ ଏଇ ଗାଁରେ ଯୋଉ ହୁଏ ସେଇଟା ମୁଁ ଦେଖିଛି
ହୁଁ କିନ୍ତୁ ଏଇଥର ଆସନ୍ତୁ ମାନେ ବହୁତ ବଡ ବଡ ମଣିଷ ମାନେ ମଶେଶ୍ଵରୀ କିନ୍ତୁ ବହୁତ ବଡ ବଡ ବ ମାନେ ମୋର ଏତିକି ଉଚ୍ଚା ଏଡେ ଏଡେ ବଳଦକୁ ଆଣିକି ମାନେ ସେ ବଳଦବି ବେଳେ ବଳେ ଗୋଡ ଉଠେଇକି ନାଚେ ନାଚିଲା ଟାଇପରେ ନାଚେ କିନ୍ତୁ କାହାକୁ ମାରେନି କିନ୍ତୁ ଆଉ ଗୋଟେ ଗୋଟେ ବଳଦ ଥାନ୍ତି ମାନେ ତାକୁ ଟିକେ ମାନେ ଡରେଇ ଦେଲେ ସେମାନେ ମାନେ ଧଉଡନ୍ତି
ଆଜ୍ଞା
ଆଜ୍ଞା ତାଙ୍କୁ କଣ ତାଙ୍କୁ ମାନେ କଣ କ ନା ନିଜ ଆୟତକୁ ଆଣିବା ବହୁତ କଷ୍ଟ
ହଁ ହଁ ହଁ ସେମାନେ କିନ୍ତୁ
ଆଜ୍ଞା
ମାନେ ଥିବା ମାନେ ଦଶହରା ଥିବ ମାନେ ଚାରି ଛଅ ମାସେ ସେମାନେ ଆଣିତାକୁ ମାନେ ଏ ତାଙ୍କୁ ତାଲିମ ଦିଅନ୍ତି ମାନେ ଟ୍ରେନିଂ ଦିଅନ୍ତି
ଆଜ୍ଞା।
ମାନେ ଏମ୍ତି ଏମ୍ତି ତାଙ୍କ ଆଗରେ ମାନେ ବାଜା ବଜେଇକି----ଗାଁ ଟା ସାରା ବୁଲେଇ ଦେଖିଚି, ମାନେ ବୁଲାନ୍ତି ତାଙ୍କୁ ହଁ।
ଆଜ୍ଞା ସେଇ ଆଜ୍ଞା ଦଶହରା ତ ତିନ୍‌ ଦିନ୍‌ ହୁଏ, ନା ଚାରି ଦିନ୍‌ ସ ଅଷ୍ଟମି, ନବମୀ, ଦଶମୀ ବଧେ ହୁଏ।
ଦଶହରା ଦଶ ଦିନି
ଆଜ୍ଞା ଦଶ ଦିନ, କିନ୍ତୁ ମା ତ ସପ୍ତମୀରୁ ବଧେ
ହଁ ହଁ ହଁ, ଏତେ କଥା ମୁଁ ଜାଣିନି। ଜାଣିନି, ଦେଖିଆ କାହା ପଚାରେ। ହଁ, ପ୍ରାୟତ କୁହନ୍ତି, ହଁ, ହଁ। ତ ଆପଣଙ୍କ ଆଡ଼େ ବଳ ଯାତ୍ରା ହୁଏ।
ଆଜ୍ଞା ଆଜ୍ଞା ଯାତ୍ରା ହୁଏ।
ଆଉ କ'ଣ ସିଆଡ଼େ ଭଲ ହୁଏ?
ଆଜ୍ଞା ସେଇତ ଆଉ ରଜ ରଜ ମହୋତ୍ସବ ହୁଏ।
ରଜ ମହୋତ୍ସବ ତମ ଗାଁ ରେ ହୁଏ, ନା ଆଉ କଉଠି ହୁଏ?
ଆଜ୍ଞ ଆଜ୍ଞା, ଆମ ଗାଁ ରେ ହୁଏ।
ତମ ଗାଁ ଯଉ
ଆଜ୍ଞା ଗାଁ ରେ ହୁଏ, ଆମ ଗାଁରେ ମାନେ ସେ ମାନେ ଦୋଳି ପଡ଼େ। ସିଙ୍ଗର ମାନେ ସିଙ୍ଗର ମାନ ଆସନ୍ତି ଗୀତ ଗାଇବା ପାଇଁ, ମେଲୋଡ଼ି ଟାଇପ୍ ର ହୁଏ।
ଆପଣ ଆପଣଙ୍କ ଗାଁ କଉଠି?
ଆଜ୍ଞା, ଆନ୍‌ଦ ପୁର୍।
ହଁ! ଆନ୍ଦ ପୁର ଯେ ଜାଣ୍ଚି ଯେ କିନ୍ତୁ କଉ ଗୋଟେ ଗାଁ।
ହଉ ଆଜ୍ଞା ଆଜ୍ଞା ପଛରେ କେତବଳେ ଫାଙ୍କା ହେଲେ କଥା ବା।
ଠିକ୍ ଅଛି ହଉ ରଖୁଚି ଆଜ୍ଞା।